ହଁ ମାଡାମ ଆମର କଣ କରୁଛନ୍ତି ଗଣେଶ ଭାଇନା?
ହଁ ଆରେ ମୁଁ ଭଲ ଅଛି ତମେ କେମିତି ଅଛ?
ମୁଁ ସେମିତି ଦୁଃଖେ ସୁଖେ ଆଉ କଣ କହିବି।
ଦୁଃଖେ ସୁଖେ କଣ ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି?
ସ୍ଵାସ୍ଥ୍ୟ ତ ଭଲ ଅଛି ଆଉ ମାଆଙ୍କର ହାତ ଟା ଫ୍ରାକ୍ଚର ହେଇଯାଇଚି ଚିନ୍ତା ଟିକେ।
ଚର୍ ହେଇଯାଇଚି କେମତି?
ସେ ଆକ୍ଚୁଏଲି ସଖାଳବେଳା ବାଥ୍ରୁମରେ ଗାଧୋଉଥି ଥିଲାବେଳେ ଏ ଉଁ ହାତଟା ମାନେ ପଡିଯାଇଚି ବାଥ୍ରୁମରେ ହଁ ହଁ। ତ କାଣି ଆଙ୍ଗୁଠିଟା ଫ୍ୟାକ୍ଚର୍ ହେଇଯାଇଛି ଭାଙ୍ଗି ଯାଇଛି ପୁରା।
ଏ ହେ ବୁଢୀ ଲୋକ ଏ ବୟସରେ ପଡିକି ଭାଙ୍ଗିଗଲେ ମାନେ ଓହୋ।
ତା ହାଡଗୁଡାକ ସବୁ ମାନେ ଖୋକଲା ହେଇଗଲାଣି ମାନେ ଉଁ ଆଉ ନାହିଁ ସି ଉଁ କ୍ୟାଲସିୟମ୍ ଫ୍ୟାଲସିୟମ୍ ଡେଫିସିଏନ୍ସି।
କିଛି ନାହିଁ କିଛି ନାହିଁ ଦୁଃଖିତ ହବାରେ କିଛି ନାହିଁ ସିଏ ଭଲ ହେଇଯିବେ ସେ କିଛି ନାହିଁ ଆମର
ଏହିକି ଭଗବାନଙ୍କ ଡାକୁଚି କେମତି କଣ ଠିକ୍ ହେଇଯାଉ ବଟିକା ଫଟିକା ଖାଇ ଆଉ
ହଁ ପାଗ ଥଣ୍ଡା ଅଛି ପାଗ ଥଣ୍ଡା ଅଛି ଦେହ ଭଲ ରହିବ। କିଛି ଅସୁବିଧା ନାହିଁ ହଁ।
ସୁନ୍ଦର
ଏ ଏଇନା ତ ଆମର ଖିଆ ପିଆ ସଇଲା ଆଉ ଆସିଛି ଏଇନାକେ ଛାତ ଉପରେ ଟିକେ ବୁଲାବୁଲି କରୁଛି ଆଉ ଆଉ କଁ କରିବେ?
ଉଁ ଘରେ ଭାବୁଥିବେ ପୁଅ ଖାଇକି ଛାତ ଉପେରେ ହଉଛି।
ହା ହା ଆଉ କଁ କରବି? କହୁନାହାନ୍ତି ଏମତି ସମୟ ତ ଏମତି ଗଡି ଚାଲିଛି ଆଉ କଁ କରିଆ। ଅ ହ ହାଉ ତ ଆକାଶରେ ତ ଏମତି ହଁ ଭାନୁ ଭାଇଙ୍କ ସହିତ କଥା ହେଇଥିଲି ତ ଦୋକାନେ ରହୁ ଥେଲେ ବେସ୍ତ ରହୁଥେଲେ ଏମତି ଆଉ କଁ ଆଉ ତାଙ୍କ ସହିତ ଆଉ ବେଶୀ କଁ କଥା ହେବି ସେମତି ଆଉ। ଆହା ଆପଣ କେମତି କଁ ଅଛନ୍ତି ଧିଅ ପା କେମତି କଣ ଅଛି କିଛି କହିଲେନି ତ।
ହୁଁ।
ଉଁ ହୁଁ। ଆରେ ଆମର ଯୋଉ ପୋଗ୍ରାମେ ହେଲା ପୁରୀ ଯିବାକୁ ମୋର ଗୋଟେ ପ୍ରଶ୍ନ ଅଛି ଆମେ କୋଉଥେରେ ଯିବା ଦୁଇ ଚକିଆରେ ଯିବା ନା ଚାରି ଚକିଆରେ ଯିଆ।
ଉଁ ଆମେ ବସରେ ପଳେଇଲେ ହଅନ୍ତା ନହେଲେ ଟ୍ରେନରେ ପଳେଇଲେ ହଅନ୍ତା।
ନାଇଁ ନାଇଁ ଏ ବସରେ ଗଲାବେଳୁକୁ ଭାରି ଅସୁବିଧା ସି ଏ କଣ କି ଦେଖନ୍ତୁ ଦେଖନ୍ତୁ ଦେ ଖନ୍ତୁ ରଥଯାତ୍ରା ସମୟରେ ଆପଣ ଯଦି ବସ ଓ ଟ୍ରେନରେ ଯାତାୟାତ କରିବେ ନା ତ ଆପଣ ମାନେ ମତେ ଲାଗୁଚି ବସରେ ଖାଲି ବସିପାରିବେ ଆଉ ଓହ୍ଲେଇ ପାରିବେନି ଆଉ। ବୁଝିଲେ ପୁରା ଚାପି ଚୁପ୍ ପି ଦେବେ କଣ୍ଡକ୍ଟର ଠିଆ ହବାକୁ ଜାଗା ନଥିବ ଆଉ ଆପଣ ତ ବସିଆ ଦୂରର କଥା। ମୋର ମନ ଅଛି ମୁଁ ଛୋଟିଆଟା ହେଇଥିଲି ଶୁଣନ୍ତୁ ମୁଁ କହୁଛି ଛୋଟିଆଟା ହେଇଥିଲି ହେଲା ପୁରା ଉଁ ଛୋଟିଆଟେ ତ ଆପା ବୋଉ ମୁଁ ଆମ ଝୁଅ ଜନ୍ମ ହେଇନଥିଲା ବା ପା ବୋଉ ମୁଁ ଆମେ ତିନି ଜଣ ପୁରୀ ଯାଉଥୁଲୁ ରଥଯାତ୍ରା ଦେଖିଆକୁ ବୁଝିଲେ। ହାଲୋ ହୁଁ ହୁଁ ଶୁଭାଯାଉଛି ତ ହଁ ହଁ। ତ ଆମେ ତିନ ଜଣ ପୁରୀ ଯାଉଥୁଲୁ ତ ବସରେ ଆମେ ତ ଫାଷ୍ଟେ ବସିଲୁ ସେତେବେଳେ କେଇ ଲୋକ ନଥିଲେ। ହେଲା ତାପରେ ଧୀରେ ଧୀରେ ଧୀରେ ଧୀରେ ଏତେ ଗଦା ହେଇଗଲେ ଯେ ତ ମତେ ମୁଁ ଛୁଆଟା ନା ମୁଁ ସେତେ ଭିଡ ଭିତରେ ଛିଡା ହେଇପାରିବିନି। ତ ମତେ ସିଏ କଁ କଲେ ଯିଏ ଡ୍ରାଇଭ ଡ୍ରାଇଭର ଯିଏ ତା କୂଳରେ ବସେଇ ଦେଲେ।
ହୁଁ ହୁଁ ହୁଁ।
ବୁଝିଲେ ନିଜେ ଯାଇକି ସଭା ପଛରେ ହେଲା। ଭାଇ ମୋତେ ଡର ନାଗୁଥାଏ ସେ ଡ୍ରାଇଭର୍ କୁ ଦେଖିଲା ବେଳକୁ, ପୁଷ୍ପା ଭଳିଆ ଦାଢି ରଖିଛି। ଭାଇ ତା ମୋତେ ଲାଗୁଥିଲା ଭାଇ ଇଏ ମୋତେ ବ- ଧରିକି ତା ଘରକୁ ନେଇଯିବ।
ଓ, ହଁ।
ଗୁଲଗାଲିଆ ଟା ହେଇଛି, ଭାଇ ଧରିକି ତା ଘରୁକୁ ନେଇଯିବ, ମୋ ଧିଅ ହାତ ଏକାଳେ ଥରୁଚି ତା କତିରେ ବସିଲା ବେଳକୁ। ତାପରେ ସେ ଗାଡି ଯୋଉ ଭଳିଆ ଚଲଉଚୁ, ଆଉ ସେ ଯୋଉ ଗାଡି ସାଇଡରେ ସେ ଯୋଉ ଏମତି ଯୋଉ ଆଗ ପଛ କରନ୍ତି ତାକୁ କଣ କୁହନ୍ତି ଗିଅର ନା କଣ କୁହନ୍ତି? ଏମିତି ବ-ଡ-ଆମ ବାଁ ହାତରେ ଯୋଉ ଏମିତି ଆଗ ପଛ କରନ୍ତି ବା ତାକୁ କଣ କୁହନ୍ତି? ଆଁ, ହାଲୋ। ହାଲୋ। କଣ ତ କୁଆଡେ ପଳେଇଲ ମୁଁ କ- ଜାଣିପାରୁନି? କୁଆଡେ ପଳେଇଥିଲ?
ହଁ।
ଆଁ, କୁଆଡେ ପଳେଇଥିଲ? ଅଁ, ମୁଁ କହିଲି ପା ଏଇ ଯୋଉ ଗାଡି ରେ ଯୋଉ ବାଁପଟେ ଯୋଉ ଏମତି ଆଗ ପଛ କରନ୍ତି ତାକୁ କଣ କୁହନ୍ତି?
ଗିୟର୍।
ହଁ ସେଇ ଗିୟର୍ ଟା ସେ ଯୋଉ ଭଳିଆ ମାନେ ଚଲଉଥିଲା ତ ମୋତେ ଭାରି ଡର ନାଗୁଥୁଲା। ଆରେ କାଳେ କୁଆଡେ ମୋତେ ଫୋପାଡ଼ି ଦବ କି ହେଲା ତାପରେ ବି ବାପା ବୋଉ ଯାଇଁକି ସବା ଯାଇଁକି ପଛରେ, ଆଉ ସେ ଜାଗାରେ ଆଉ କଣ କରିବ ନା କିଛି କହିହବ ନା କିଛି ବୁଝିଲ? ତ ସିଏ ଯାଇକି ଯୋଉ ଡରି ହର ଡରି ହରି ପୁରୀରେ ପହଞ୍ଚିଲା ବେଳକୁ ସିଏ ମୋତେ ଯେମିତି ଓହ୍ଲେଇଲା କହିଲା ଯା ଏଉଠୁ ଯା। ମୋ ବାପା ବୋଉ ଓହ୍ଲେଇ ନାହାନ୍ତି ମୁଁ ଗଲା ସେଇଟା ହିଁ କାନ୍ଦୁଚି ଆଉ।
ମାନେ ତୋମେ କଣ ପୁରୀର ଯୋଉ ବସ୍ ଷ୍ଟାଣ୍ଡରୁ ଗଲ ମନ୍ଦିର?
ହଁ ବସ୍ ଷ୍ଟାଣ୍ଡରୁ ମନ୍ଦିର ସେ ଅଲଗା ଗାଡି ଧରିିକି ଗଲୁ ଗାଡି ନା କଣ ରିକ୍ସା ନା କଣ ମୋର ମନେ ପନି ବସି ଗଲୁ। ଏମତିଆ କଥା, କିନ୍ତୁ ପୁରୀ ସମୁଦ୍ରରେ ମୋର ବେଲୁନ୍ ଫେଲୁନ୍ ବହେ ଉଡିିଛି। ସେ ଯେତେ ସବୁ ପୁରୀ ସମୁଦ୍ର ଯାଏ ତ ସେ ଟି ସେଠି କେତେ ଖଣ୍ଡେ ବେଲୁନୁ ବିକାଳିି ଗୁରା ଆସନ୍ତି। ବୁଝିଲ? ସିଏ ମନ ଇଚ୍ଛା ହଁ ତ ସିଏ ଯୋଉ ମନ ଇଚ୍ଛା ବେଲୁନୁ ଫେଲୁନୁ ଆଣିକି ମାନେ ଏଣେ ତେଣେ ଉଡେଇନ୍ତି। ବୁଝିଲ?
ତାପରେ ମୁଁ ଯେତିକି ଜାଣିଚି ଏ ରଥଯାତ୍ରା ଟାଇମ୍ ରେ
ହୁଁ।
ତୋମେ ପୁରୀ ସି ବିଚ୍ ଯିବ ପୁରା ଭିଡ, ତାପରେ ବହୁତ ସାରା ଫାଷ୍ଟେଡ୍ ସବୁ ଜାଗା ଜାଗା ଫାଷ୍ଟଟ୍ରେଡ୍ ପୋଲିସ୍ ଜଗିଥିବେ। ଆଉ ବହୁତ ସାରା ମାନେ ଦୋକାନ ଫୋକାନ ପଡ଼ିଥିବ।
ତାପରେ ସେ ପୋଲିସ୍ ମାନେ ଏସ୍ ଏତେ ଏକ୍ସପୋର୍ଟ ହେଇଗଲେଣି। ହେଲା, କୋଉ ଲୋକକୁ କେମିତି ସମ୍ଭାଳିବେ ସେମାନେ ଭଲ କିଆ ଜାଣିଛନ୍ତି।
ହଁ।
ହଁ, ତାପରେ ବି ସେ ପୁରୀ ସମୁଦ୍ରରେ ନୁହଁ କି ଏତେ ବେଲୁନ୍ ବିକାଳି ଆସିବେ ମୁଁ ସାଙ୍ଗେ ସାଙ୍ଗେ ଛାଡି ଦେଇ ସିଏ ପୁରା ପୁରି ସମୁଦ୍ର ଗ
ଗଭୀର ଆଡକୁ ପୁରା ପଳାଏ ଭାଇ ଯାଇ ଯିବା ଇବାଇ ଭାରି ଅସୁବିଧା। ତା ପରେ ପୁରୀରେ କିନ୍ତୁ ଖାଇବା ଗୁରା ଭାଇ ମସ୍ତ ତ ତମେ ଯାହା ବିି ଖାଅ ତମକୁ ବଢିଆ ଲାଗିବ। ନା ସତ କଥା ନୁହଁ ଏଇଟା ଯାହାବି ଖାଅ। ତମକୁ ଭଲ ଲାଗିବ ମୁଁ ଥରେ ସେମିତି ମାନେ।
ପୁରୀର ଖାଇବା ପିଇବା ର। ଗୋଟେ ନିଆରା।
ହଁ। ମୁଁ ବି ଇଏ ଯୋଉ ସମୁଦ୍ରର ଯୋଉ ମାଛ। ଯୋଉ କଣ ତାନା ଏଇ ଯୋଉ ଆମର କଣ ତାକୁ କଣ କୁୁହନ୍ତି ଅକ୍ଟୋପଶ ତାକୁ ଖାଇଛ।
ମୁଁ ସେଗୁଡା ଖାଇନି।
ମୁଁ ଭାବୁଛି କେତଥର ଥରେ ଟାଏ ଟ୍ରାଏ କରିବି। କାଇଁ ନା ସେ ଏତେ କଣ ବିକ୍ରି ହଉଛି ମାନେ ଫୋନ ଫୋନରେ କଣ ତାର ଡିମାଣ୍ଡ କଣ ଏତେ ଅଧିକ। ମୁଁ ଭାବୁଛି ମୁଁ ଟିକେ ଟ୍ରାଏ କରିବି କେମିତି କଣ ସେ ଅକ୍ ଅକ୍ଟୋପସ ଲାଗେ। ନା ମ ସେମିତି ଉଲେ ଏତେ ଲୋକ ଖାଉଛନ୍ତି ତାଙ୍କର କିଛି କିଛି ହଉନି ଆଉ ମୁଁ ଟିକେ ଖାଇଦେଇ ମୋର କଣ ହେଇଯିବ।
ହୁଁ।
ହେଲା ସେମିତି ଆମ ଗାଁରେ ବି ସେମିତି ମାନେ ଗୋଟେ ବଗ ଧରନ୍ତି ନା ଛୋଟ ଛୁଆମାନେ ଛିଟିକିରି ଯାଣିଥିବ ଛିଟିକିରି। ଏ ଯୋଉ ଗୋଡି ଫୋଡିକି ସୂତା ଗୁରେଇକି ପକାନ୍ତି। ବଗ ଗୋଡ ଛଣ୍ଡି ହେଇଯାଏ ବଗ ସେଠି ପଡିଯାଏ। ତ ବଗକୁ ଧରି ଆଣି ଖାଆନ୍ତି। ବୁଝିଲ ମୁଁ ସେ ବଗ ଫଗ ଖାଏନି ମତେ ଭାରି ଅକଳିଆ ଲାଗେ। ମୁଁ ସେଇଥିରୁ ଦିନେ ମାଆ କହିଲା ବଗ ଖା ମ କିଛି ହବନି ଖା। ଖାଉ ଖାଉ ଖାଇଲି ତାପରେ ବଢିଆ ଟେଷ୍ଟ ଲାଗିଲା। ତା ପରେ ତ ମୁଁ ନିଜେ ବଗ ମାରିବାକୁ ଗଲି ହୁଁ। ତା ପରେ ସେ ଏ ଯୋଉ ଘୁଷୁରୀ ଖାଇଛ ଘୁଷୁରୀ।
ନା ମୁଁ ଗୋଧି ଖାଇଛି।
ଓ ଗୋଧି ଖାଇଛ ନା। ଘୁଷୁରୀ ବି ଖାଆନ୍ତି କିନ୍ତୁ ଘୁଷୁରୀର ଯୋଉ ବଡ ଭାଇ ବାରହା। ତାହାର ଯୋଉ ସିଂହ ବାହାରି ଥାଏ ନାକ କତିରେ।
ହୁଁ ହୁଁ ଦେଖିଛି।
ହଁ କାନ୍ତରା ମୁଭି ଦେଖିଛ ତ।
ଦେଖିଛି।
ହଁ ବାସ ସେଇଭଳିଆ ବାରହାସ୍ ବାରାହାଃ ଫିଟ୍ ର ତାକୁ କୁହନ୍ତି ବାରାହାଃ।
ବାରହା କହୁଛ ଆମେ ଯାଇଥିଲୁ ଧଉଳି ଏ ବ କଣ ଏଇଟା ବରୁଣେଇ। ବରୁଣେଇ ଭୋଜି କରିବାକୁ ଯାଇଥିଲୁ। ତ ସେଠି ଯୋଉଠି ଆମ ପିଣ୍ଡି ପାଖରେ ସେ ଯୋଉ ବାରାହା ଗୁଡା ବୁଲୁ ଥାନ୍ତି।
ନା ମ ସାଢେ କୋଉଠୁ ବାରାହା ଅଛନ୍ତି।
ନା ତମେ ଜାଣିନ ତାହେଲେ ସେଠି କେତେ ଶୁଣୁନୁ। ସିଏ ରାସ୍ତା ନୁହେଁ ମାସେ ପୂର୍ବରୁ। ଜଙ୍ଗଲ ପାଖରୁ ଲୋ ମାନେ ପିକନିକଟ ସ୍ପଟ୍ ଟା। ଭୋଜିଭାତ କରିବାକୁ ଲୋକ ଆସିଥିଲେ ମାସେ ଆମେ ଯୋଉଦିନ ଯାଇଥିଲୁ। ଶୁଣୁନ ଆରେ ଶୁଣୁନ ଆରେ ଶୁଣୁନ ଶୁଣନ। ମାସେ ପୂର୍ବୁରୁ ପିକନିକ। ସ୍ପଟ୍ କୁ ଯାଇଥିଲେ ଏ ଯୋଉ ଲୋକ ସେମାନେ ଟିକେ ପାହାଡ ଉପରକୁ ପଳେଇଛନ୍ତି। ବିଶ୍ୱାସ କରିବୁନି ଗୋଟେ ବା-ବାରହା ସେ ହେଲେ ପାଞ୍ଚ ଜଣ ସାଙ୍ଗ ତାକୁ ମାରିଦେଲା।
ହୁଁ, ଆଚ୍ଛା।
ସେ ବାରହା ଫେର ସେମାନେ ଆମେ ରୋଷେଇ ଯେତେବେଳେ କରୁଛୁ
ଆଚ୍ଛା। ଓହୋ।
ଯୋଉ କଣ ଲୋକ ଫୋକ ଅଛନ୍ତି ଡରିକି ଯିବ ନା ନାଇଁ, ସିଏ ଆହୁରି ଆସିକି ପୁରା ଲୋକଙ୍କୁ ମର୍ଡର କରିଦଉଛନ୍ତି। ତମେ ପଚା ତମେ ଗୁଗୁଲରେ, ୟୁଟ୍ୟୁବରେ ମାରିକି ଦେଖିବ, ବାରହା ଆଟାକ୍ କିନ୍ ବରୁଣେଇ ପୁରା ଗୁଗଲରେ ଭିଡିଓ ଆସିଛି, ମାସେକୁ କେମତି ସେ ବାରହା ଆଟାକ୍ କରିଥିଲା, ପାଞ୍ଚ ଛଅ ଜଣ ମୃତ୍ୟୁ ପୁଲିସ ଅଫସରଙ୍କୁ ଛାଡିଲାନି, ସେ ବାଡି ଫାଡି ଧରିକି ଆଇଥିଲେ ତାଙ୍କୁ ମାରିଦେଲା। ସେ ଗୋଟେ କି ଦିଟା ବାରହା ହେଇଥିବ ଛୁ
ମାନେ ସତରେ ସେମାନେ ଭାରି ବଳୁଆ ଜୀବ, ସତ କଥା। ଭାରି ବଳୁଆ ସେମାନେ। ମୋର ମନ ଅଛି, ମୋର ମନ ଅଛି ଶୁଣିଛ ବାର-ବାରହାକୁ କେମତି ମାରନ୍ତି ଏବେ ଜାଣିଛ? ଶୁଣୁଚ, ମୁଁ କହିବି, ବାରହାକୁ କେମିତି ମାରନ୍ତି?
କେମତି?
ମାନେ ଆମ ଗାଁରେ ଥରେ ଗୋଟେ ବାରହାକୁ ଧରିକି ଆଇଁଲେ ହେଲା, ତାକୁ ଆମ ଗାଁ ପୋଖରୀ ଦାବିଲେ ପକେଇକି।
ହୁଁ।
ଦାବିଲେ, ଦାବିଲେ, ଦାବିଲେ, ଭାଇ ସିଏ ନିଶ୍ଵାସ ନେବା ବନ୍ଦ ହେଇଗଲା ତାପରେ ସେତେବେଳେ ଆମ ଗାଁରେ ଯୋଉ ଧୋବା ଗୁରା ଅଛନ୍ତି, ସେମାନେ କଂସାରୀ ଲୋକ। ମାନେ ସେମାନେ ଏଇ ଯୋଉ ମାନେ ବାରହା ହେଲା, ଛେଳି ହେଲା, ଏମାନେ କଟାକଟି ବି କରନ୍ତି। ଆଉ ତ ମୋ ଘରେ ଖାଲି ବାରମ୍ବାର କଲ୍ କରୁଚନ୍ତି। ହମ୍ ଛାଡ଼ ସେ କଥା ହେଲା, ତାକୁ ଧରିକି ଏମିତି ମାନେ ତା ବେକ ହାଣିଦେଲା, ତ ବାରହା ସେଠି ମରିଗଲା ପରେ ଗାଁ ସାରା ମ ବଣ୍ଟାହେଲା ସମସ୍ତେ ଖାଇଲେ।
ହୁଁ, ହୁଁ, ହୁଁଁ। ଏ ତ ବାରହାକୁ ଛୁରୀ ମାରିକି ମାରିଦେଲେଣିି?
ଆଁ?
ପାଣିରେ ବୁଡେଇକି ମାରିବେ ମାନେ କଣ
ଆରେ ସ ବାରହା ତମେ ସମ୍ଭାଳି ପାରିବନି, ଭାଇ ସିଏ ଏକଲା ଦଶଟା ମଣିଷକୁ ଫୋପାଡ଼ିଦବ।
ସେ, ସେ ସେଇ ଛଅଟା କି ସାତଟା କାଲି ପୁଲିସ୍ ଅଫିସର ତିନି ଚାରି ଜଣ ଯାଇଥିଲେ, ପ୍ଲସ୍ ସାଙ୍ଗସାଥି ଚାରିଜଣ ଖଣ୍ଡେ ଥିଲେ। ସମସ୍ତେ ମାଡ଼ିଦେଲେ। ସମସ୍ତେ ଭୟ କରି ଗଛ ଉପରେ
ବାରହାର ବେକ ନାହିଁ ଦୁଇରେ ସେଇଟା ଭାରି ଅସନଟା, ତେମେ ମାନେ ତାକୁ ଧଇଲେ ମାନେ ତମ ହାତ ଗୋଡ ଖସିବ। ଆଉ ସିଏ ଯୋଉ ମେ ଏତେ ବଳୁଆ ତମକୁ ଛାଟିକି ଫୋପାଡିଦବ, ଆଉ ଯଦି ସିଏ ତମ ମାନେ ଯୋଉ ମାରଣା ତର ଆକ୍ରମଣ ଧର କଲା, ତମର ମାନେ ଅଁ ଅଧା ଜୀବନ ସେ ନେଇଯିବ ଏକାଥରେ। ବୁଝୁଚ ତ? ସେମାନେ ଏତେ ବଳୁଆ।
ଆଉ ଆମେ ଯାଇଥିଲୁ ଆମ ଲିଟରାଲି ଆମ ପିଣ୍ଡି ଯୋଉଠି, ତା ଚାରିପଟେ ଖାଲି ବୁଲୁଥିଲା।
ଓହୋ। ଓହୋ। ଏ ଘରେ ଭାରି ହଇରାଣ କରୁଛନ୍ତି, ଶୁଣ, ଶୁଣ, ଆପଣ କେତେବେଳେ ଯାକେ ଫାଙ୍କା ଅଛନ୍ତି?
ଆଁ-ଆଁ ମୁଁ ଅଛି ଫାଙ୍କା ଆପଣ କୁଆଡେ ଯିବେ କି?
ଏ ଘରେ ଡାକୁଛନ୍ତି, ତ ମୁଁ-ଉ-ଉ ଟିକେ ରହିଥା। ହଉ ହଉ।